ୟା।
ହୁଁ ପ୍ରଣାମ।
ଏଇତା ଏଇ ଯାଇଥିନୁ ତାରିଣୀ ଯାଇଛି ଆଉ ଆଖଣ୍ଡଳମଣି ସେଠିକି ବି ଯାଇଥିଲି।
ଆ ଗୁଣ୍ଡିଚା ଘାଇ।
ଉଁ ନା ନା ସେଠିକି ଯାଇନି ଗୁଣ୍ଡିଚା ଘାଇ ଯାଇନି। ମୁଁ ତାଙ୍କୁ କହୁଥିଲି ମୁଁ କହିଲି ଏଥର ସେୟା ତାଙ୍କୁ କହୁଥିଲି ମୁଁ କହିନି ଯେତଳେ ଯିବ ମତେ ଟିକେ ନବ ଖୁଣ୍ଡିଚା ଘାଇ କହିଲେ ହଁ ନେଇଯିବି।
ଆଉ ଆଖଣ୍ଡଳମଣି ଯାଇଛ ନା?
ନା।
ଯାଇନା, ଆଉ ଚିଲ୍ଲିକା? ଚିଲ୍ଲିକା ଆ ଯୋଉ ଯାଇଚି ଚିଲ୍ଲିକା ଭଗବତୀ ନାରାୟଣୀ ଇଆଡେ ସବୁ ବୁଲି ଯାଇଥିବ ନା।
ହଁ। ଚିଲିକା ଯାଇଥିଲି ଯେତେଲେ ଫାଷ୍ଟ ବସିବୁ ଡର ଲାଗିବ। ତାପରେ ତ ଚେଉଁ ସେଉ ଠୁ ଟେ ମାନେ ଯୋଉଠି ବସିବୁ ସେଠି ତ ଦ ଦି ଘଣ୍ଟା ଅଢେଇ ଘଣ୍ଟା ପାଖାପାଖି ର ରାସ୍ ମାନେ ବାଟ।
ଆଉ ଧବଳେଶ୍ଵର ଯାଇଚ ନା?
ନା ତା ଘର୍ଷଣା ହେଲେ ପିଇଚି।
ହୁଁ ହୁଁ। ଏଇ ଯୋଉ ନୂଆ ଯୋଉ ପୋଲଟା ହେଲା ସେଇଥିରେ ବି ଯାଇ ନା ଧବଳେଶ୍ୱରରେ ନା। ଆମେ ଯୋଉ ଫାଷ୍ଟ ଯୋଉ ନୂଆ ପୋଲ ହେଇଥିଲା ହଁ ଝୁଲା ପୋଲ ହେଇଥିଲା। ମୁଁ ସେ ଝୁଲା ପୋଲରେ ଯାଇଥିଲି ଯୋଉ ବର୍ଷ ଫାଷ୍ଟ ହେଇଥିଲା ସେଇ ବର୍ଷ ଯାଇଥିଲି। ଝୁଲା ପୋଲରେ।
ଅ ହଁ।
ଆଉ। ଆଉ କଣ ଖବର।
ଝିଅ ସ୍କୁଲ
ହଁ ଝିଅ ସ୍କୁଲ ଯାଇଚି। ସେ ଗଲା ବେଳକୁ ଏତେ ବାଟ ଯାଇଁକି ଆସିଲା ବେଳକୁ ସାଢେ ଚାରିଟା ପାଞ୍ଚଟା ପୁରା ହାଲିଆ ହେଇଯାଉଚି। ଝିଅ ଶୋଇ ପଡୁଚି ଆସିକି ଖାଲି।
ତା ଥକି ଯାଉଥିବ ଆଉ।
ହଁ ଆଉ କୁଆଡେ ବୁଲିଗଲଣି ଆଉ କୁଆଡେ ନା ଯାଇନ ଆଉ।
ନା କୁଆଡ଼େ ଯାଇନି। ଯାଇଥିଲି ପୁରୀ ଯାଇଥିଲି ଏପ୍ରିଲ ମାସରେ।
ହୁ ଆମର ତ ଜଗନ୍ନାଥ ଡୋରି ଲଗଉନାହାନ୍ତି ପୁରୀ ଟିକେ ଯାଇପାରୁନୁ ଭାରି ମନ ଦୁଃଖ ହଉଚି।
ହୁଁ ହୁଁ ତା ଡୋରି ନ ଲାଗିଲେ ଯାଇ ହବନି।
ଜଗନ୍ନାଥ ଡୋରି ଲଗଉନାହାନ୍ତି ଆମେ ଯାଇପାରୁନୁ ଆଉ।
ଡୋରି ଲଗେଇଲେ ବି ତାର ଯଦି ଇଚ୍ଛା ନଥିବ ସେ ଦେଖା ବି ଦବନି।
ହଁ ସତ କଥା ବା ମୁଁ ଥରେ ଜଗନ୍ନାଥ ଯୋଉ ଯାଇଥିଲୁ ତିନି ବର୍ଷ ହେଲାଣି। ଫାଷ୍ଟ ହଉଛି ମନ୍ଦିର ଭିତରେ ମୁଁ କହିଲି ଆଗେ ମୁଁ ଯିବି ହଉଛି ଏ ଲ କ୍ଷ୍ମୀ ମାଙ୍କ ମନ୍ଦିର। ଫାଷ୍ଟ ଥର ଗଲୁ କି ନାଇଁ ଜଗନ୍ନାଥ ମନ୍ଦିର ଯୋଉ ଦିନ ପହଞ୍ଚିଲୁ ସେଦିନ ଗଲୁ।
ହୁଁ।
ର୍ଶନ କରିକି ଭୋଗ ରା କରିକି ଆସିଲୁ ତା ପରଦିନ ମୁଁ କହିଲି ଆ ଗେ ମୁଁ କିନ୍ତୁ ଲକ୍ଷ୍ମୀ ମାଙ୍କ ମନ୍ଦିର ଯିବୁ ଆମେ ଲାଇନରେ ଠି ଠିଆ ହେଇଥିଲୁ ଜଗନ୍ନାଥ ମନ୍ଦିର ଯିବା ପାଇଁ ଆଉ କିନ୍ତୁ ଏତେ ଭିଡ ଯେ ମୋ ଝିଅକୁ ପୁର ଚାପି ଚୁପା ଦେଲେ ମୋ ଝିଅ ଖାଲି କାନ୍ଦିଲା କାନ୍ଦିଲା ଯେମିତି ଆମେ ପଳେଇ ଆସି ଲୁ ଆଉ ଲକ୍ଷ୍ମୀ ମା ମନ୍ଦିର ଏଠି ଦର୍ଶନ କରି ଆଇଲୁ କିନ୍ତୁ ସେଦିନ ଆମେ ଜଗନ୍ନାଥଙ୍କୁ ଦର୍ ର୍ଶନ କରିପାରିଲୁନୁ ପ୍ରକୃତରେ ତା ଭିତରେ ତୁମେ ଯାହା ଗୋଟେ ଭାବ ବି ଦବ ଜଗନ୍ନାଥଙ୍କ ସେ ମନ୍ଦିର ଭିତରେ ତମର ହିଁ ସେଇଆ ମାନେ ଠାକୁର ଇଏ କରେଇବେ ପୁରା ଚଳନ୍ତି ଜୀବନ୍ତ ଦେବତା ସିଏ ପୁରା ଆଉ।
ସେ ଅଛ ନହେଲେ ଲୋକ ଯାଉଚନ୍ତି ସେଇଠୁ ଫେରିକି ଆସୁଚନ୍ତି।
ହଁ ବା ତମେ ଯେତେ ଯୁଆଡେ ଯା କିନ୍ତୁ ଜଗନ୍ନାଥ ଅ ପୁରୀ ଯେତେ ଥର ଯିବ ଆହୁରି ମନେ ହବ ସେତେ ଥର ଯିବା ପାଇଁ ପୁରୀ।
ହଁ ମୋତେ ତ ହଁ।
ମୁଁ ତ ଭାବେ ମତେ ପୁରା ନେଇକି ଛାଡି ଦିଅନ୍ତି କିି ମୁଁ ରୁହନ୍ତି।
ମୁଁ ଏଇଥରକ ଯାଇଥିଲ ଦିଲ୍ଲୀ ପ୍ରବଳ ଖରା ହଉଥିଲା ଏପ୍ରିଲ ମାସରେ ଜାଣିଥିବେ ଯୋଉ ଖରା। ନା ତତଲା ପଖ ଆ ଆ ପରିକ୍ରମା କଲି ପରିକାର କରିକି ଗଲି ଯେତେବେଳେ ଆ ଯାଇଛି କେମେ ହଁ ଥଣ୍ଡା ବଟିକା ଟିକେ ଥିବ ଖରାପ କ ଭ ତେ କେତେ ଟାଣ ନଥିବ ଯିବ ଭଲ ଲାଗିବ।
ହଁ।
ହଲ ହଁ ପା ତ ପ୍ରବଳ ଖରାକୁ ହ। ଆଜି ଆସିଥିବେ
ହଉ।
ଆ।
ଦିନେ ତ ପନିପରିବା ଦେଖୁଛ ଉଁ ଯୋଉ ଭଳିଆ ପୁରା ରେଟ୍ ଏଇନେ ଏଇନେ ତ ପାଣି ଫାଣି ଆଉ ନାହିଁ ଧାନ ବି ଏ ବର୍ଷ ବାଗ ଚାଷ ହବନିଁ।
ନାରେ ଧାନ ଚାଷ ହବନି।
ଆଉ ଏ ବର୍ଷା ନାହିଁ ଧାନ କୁଆଡୁ ହବ?
ସେଇଆ। ପାଣି ପୁଣି ମଡେଇବାକୁ ପଡିବ। ମୁଁ ଜାଣିନି ହେଲେ ଯାହା ଜାଣିଛି ସବୁ ବହି ବହିରେ ଯାହା ପଢେଇଛି ଜାଣିଛି ପାଣି ମଡା ହୁଏ। ହେଲା ମୁଁ କେବେ ଦେଖିନି ଧାନ ବାଛିବା କୁଆଡେ ଯାଇନି କି ସେ ଦେଖିବା ପାଇଁ ବି ଯାଇନି।
ଆମ ଗାଁକୁ ଆସ ଏଇଠି ଦେଖିବ ଧାନ ଆଉ ସବୁ ତ ପନିପରିବା ସବୁ ଆମର ଏଠି ହୁଏ ଦେଖିକି ଯିବ ଆଉ।
ଯା ଯିବାର ଇଚ୍ଛା ତ ଅଛି
ନଈକୂଳରେ ଟିକେ ବୁଲିଲେ କିନ୍ତୁ ଭଲ ଲାଗେ ନଈକୂଳ ପନିପରିବାକୁ ଦେଖିଲେ ଆଉ ନଦୀ କିି ଦେଖିଲେ ମନ ଖୁସି ହୁଏ।
ଆ ହା ସନ୍ଧ୍ୟା ବେଳେ ଯଦି ପଳେଇବ ସୁଲୁସୁଲିଆ ପବନ
ମୁଁ ଯାାର ମୋର ବା ଯାଉ। ପୁରା ନଦୀ କଡରେ ସବୁ ବୁଲଉ ଖାଲି ତା ଭଲ ଲାଗେ ପବନ ଦିଏ। ସେ ଡାକେ ଅପା ଆସୁନୁ ଯିବା ଟିକେ ବୁଲି ସେଆକୁ ଯାଉ ବୁଲି ଆଉ।
ହେ ମୁଁ ବଡ ଆଉ ମୋ ଯା ସାନ।
ଓହ ଆପଣ ଆପଣଙ୍କ ଘରେ ଆପଣ ସାନ ନା ଆପଣ ବଡ?
ଆମ ଘରେ ମୁଁ ସାନ।
ବାସ୍। ମୁଁ ଏଇଟା ସବୁବେଳେ ସହିଯାଇ ମୁଁ ଦେଖି ଦେଖି ଆସିଛି଼। ଆ ଭାଇ ବଡ ନା ସାନ ଭାଇ ସାନ ନା ଭାଇ ବଡ? ହୁଁ ହୁଁ।
ଆମର ସେଠି ମୋ ବାପଘରେ ମୋ ନନା ବଡ ମୁଁ ସାନ ଏଠି ହଉଛି ମୁଁ ବଡ ହଁ ଯା ସାନ ଆଉ।
ହୁଁ।
ଶାଶୁଘରେ କିନ୍ତୁ ବଡ ଯା ହବ ଭଲ। କଣ ପାଇଁ କହିଲ? ହଁ ଶାଶୁଘରେ ବଡ ଯାହା ହବ ଭଲ ରୋଷେଇ ବେଶି ପେ ସନ ନାହିଁ ଜାଣିଛ ନା?
ଏଁ ହାଁ ହାଁ ହାଁ।
ସାନଯା ସାନଯା ରୋଷେ ସାନ ଯା ରୋ ସିଏ ସବୁ କରିବ ଆଉ ଖାଲି ଟିକେ କାଟି ବାଟି ଦବ ସାନଜାତାର ରୋଷେଇ ବାସ ସବୁ କରିବ। ଆଉ ବାପ ଘରେ ସାନ ଝିଅ ହବୁ ଭଲ। ବାପଘର ସାନ ଝିଅ ମାନଙ୍କରେ ଏତେ ପ୍ରେସର ନାଇଁ ଆଉ ଶାଶୁ ଘରେ ବଡ ବୋହୁ
ହ ତମେ ଯୋଉ କହୁଛ ପ୍ରେସର ନାଇଁ ମୋର ତ ପ୍ରବଳ ପ୍ରେସର। ଓହୋ କାହିଁକି ନା ତମର ଭାଇଟେ ଅଛି ଆମର ପା ଭାଇଟେ ନାହିଁ ସେଥିପାଇଁ। ସବୁ କରିବାକୁ ପଡିବ ଆଉ ଆମେପା ଚାରି ଭଉଣୀ।
ଉଁ ହୁଁ।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
ମୁ। ନାଇଁ କିନ୍ତୁ ବଡ ବୋହୁ ହବୁ ଭଲ ଏତେ ଯେତିକି ଦିନି କାମ କରିଥିବୁ ସାନନା ଯାଆ ଆସିଲେ ଯାହାବି ହେଲେ ସେ ରୋଷେଇ ବାସ କରିବ ନା ନାଇଁ ନହେଲେ କାଟି ବାଟି ଦବ ଆଉ। ଏଇଆ।
ଆଉ।
ବଡ ବୋହୁ ହବୁ ଯେତେବେଳେ ସାନ ବା ଆ ହେଇସାରିବ
ହୁଁ।
ହେଇନଥିବ ତାହେଲେ ପ୍ରେସର ଲାଗୁଥିବ ହେଇସାରିଲା ପରେ ତା ପ୍ରେସର ନାହିଁ।
ଯାହା ବି ହେଲେ ସାନ କେତେ ସେଇ ଚାରି ପାଞ୍ଚ ମାନେ ବଡ ପୁଅ ତ ବାହା ହବ ସାନ ପୁଅଟା ସେଇ ଭିତରେ ଚାରି ପାଞ୍ଚ ବର୍ଷ ଭିତରେ ପାର୍ଥକ୍ୟତାରେ ଥିବ। ତାରି ଭିତରେ ପୁଣି ସେ ବାହା ହବ ନା ନାଇଁ ବାହା ହେଲାଠୁ ଉଁ ଅଟମେଟିକ୍ ହ ବ ଆଉ।
ହୁଁ ହୁ।
ଆଗିଆଁ। ଆଉ ଆ ତମ ମା ତମ ମା ରୋଷେଇବାସ କରୁଛନ୍ତି ନା ତମ ଭଉଣୀ? ରୋଷେଇ କିଏ କରେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଝିଅ ମା ମା ରୁଷେଇ କରନ୍ତି ନା ଭଉଣୀ ରୁଷେଇ କରନ୍ତି?
ଆମେ ବି କରିଦଉ। ମା କାଟି କାଟି ଦେଇଥିବ ଯେତେବେଳେ ଆମେ ବାହା ତରକାରୀ କରିଦବୁ କି ଆମେ କାଟିଦବୁ। ସେୟା ଆଉ। ମିଳିମିଶି କରଦଉ।
ଦି ଭଉଣୀ ବାହା ହେଇଛନ୍ତି ନା?
ହଁ ଦି ଭଉଣୀ ବାହା ହେଇଛନ୍ତି ଆମେ ଦି ଭଉଣୀ ଅଛୁ।
ଓହୋ ବଡ ଭଉଣୀ କୋଉଠି ବା ହେଇଛନ୍ତି ତ?
ବଡ ଭଉଣୀ ବାହାହେଇଛନ୍ତି ଧର୍ମଶଳାରେ।
ଧର୍ମଶାଳରେ ହଁ ହଁ ହଁ।
ହେଇଗଲା ଆଉ ଜଣେ
ଆଉ ତା ଆଉ ଜଣେ କଟକରେ ବାହାହେଇଚି।
ଆଉ ଯୋଉ ତମ ଉପରେ ଯାହାର ତାଙ୍କର ସବୁ ପ୍ରସ୍ତାବ ଫ୍ରସ୍ତାବ ପଡିଲାଣି ବାହାଘର କରିବା ପାଇଁ।
ଙ୍କ ପାଇଁ ପଳେଇ ଆସିଲାଣି।
ହୁ ହୁ ହୁ ହୁ ହୁ ହୁ ହୁ। ମା ମନ ଭଲ ଲାଗିବନି ଯାହା ବିି ହେଲେ ଉଁ ସବୁ ଝିଅ ମାନେ ବାହା ହେଇ ପଳେଇଲେ ମା ମନ ପୁରା ଦୁଃଖ ହଉଥିବ।
ସେଇଆା ଆଉନା। ପୁଅ ଟା ଥିବା ଦରକାର। ସେ କିଛି କରୁ ନ କରୁ ବାଡଉ ପିଟୁ ଥିବା ଦରକାର।
ମା ମନ ଟିକେ ଯାହାବି ହେଲେ ଏଇନେ ଦୁଃଖ ହଉଥୁବ କି ଯାହାବି ହେଲେ ଝି ଝିଅ ମାନେ ବେଶୀ ଖୁସି ଦିଅନ୍ତି ମା ମାନଙ୍କୁ।
ହଁ ମା ବାପା ମାନଙ୍କୁ ସେମାନେ ହିଁ ମନ କଥା ବୁଝିପାରନ୍ତି। ଆ, ପୁଅ ଏତେ କଣ ବୁଝି ପା
ଖୁସି ହଁ ମା ଯଦି ବସିଥିବ ମା ଲୋ ଗୋଡ ବିନ୍ଧୁଚୁକି କହିକି ଘଷିଦବ। ସେ ଟିକେ ଆଉଁସି ଦବ ମା ଆସେ ବସି ଟିକେ ମୁଣ୍ଡ କୁଣ୍ଡେଇ ଦେମି ଏମିତି କହିବ। ଆଉ କିନ୍ତୁ ଅଁ, ଶାଶୁ ଘରକୁ ପଳେଇଲା ବେଳକୁ ସେଇଟା ମା ଅନୁଭବ କରିବ। ଯେ ହେ ମୋ ଝିଅ ଟା ଏମିତି କହୁଥିଲା ହେ କି ଭଲ ମନ୍ଦ କରୁ ଥୁଲା। ବେଶୀ ମନେ ପକାଏ ଝିଅ ମନେ ପକାଏ ମା କୁ। ମା ମନେ ପକାଏ ଝିଅ କୁ। ଶାଶୁ ଘରକୁ ଗଲେ ଝିଅ ମାନେ ବେଶୀ ମା କଥା ମନେ ପକାନ୍ତି।
ହଁ ନିହାତି। ଟିକେ ଯାଇଁ ଦେଖି ଦିଅନ୍ତି କି ଯେତେବେଳେ ବି ଫାଙ୍କା ସମୟ ମିଳି ଯାଉଛି, ପୂଜାପର୍ବ ହେବ। ସେ କୁଆଡେ ବୁଲିଯାଉ କି ନ ଯାଉ ସେ ଆଡି ରୋଡ୍ ପଳେଇ ଆସୁ। ନନେ ବଡ ସେ ରୋଡ୍ କୁ ପଳେଇ ଆସନ୍ତେ ଦେଖି ଦେଇ ପଳେଇବ।
ହଁ ବା। ଯାହାବି ହେଲେ ମା ଝିଅଙ୍କ ସମ୍ପର୍କ ହଉଛି ନିଆରା।
କହନି
ଆଉ।
ତାହେଲେ ତୋମ ମଝିଆ ଭଉଣୀର ବାହାଘର ହେଇଯିବ ନାଇଁ କି? ତାପରେ ତୋମର କରିବେ ଆଉ।
ଏ ବୁ ଦି ବର୍ଷ। ପରେ ହେଇଯିବ, ତାପରେ ମୋର।
ହୁଁ, ହୁଁ।
ହଉ ହଉ ତ ବର୍ଷେ ସେଇ ସରିଗଲା। ଏଇ ଲାଗୁଥିଲା ଏଇ ନୂଆ ବର୍ଷ ଷ ଥିଲା ପୁଣି ଏଇରା ବି ଆଉ ବି ଏଇ ଆସିଗଲାଣି ଜୁନ୍ ଜୁଲାଇ ହବ। ଛଅ ମାସ କୁଆଡେ ଗଲା।
ହଁ।
ହଉ କଣ କରୁଚନ୍ତି କରନ୍ତୁ।
ଆଉ ହୋ।